ହ୍ୟାଲୋ ମୁଁ କହିଲି ଆ ଆଣ୍ଟି ନମସ୍କାର।
ନମସ୍କାର।
ମୁଁ କହିଲି ମୋ କଥା ଆପଣଙ୍କୁ ଶୁଭୁଛି? ଆଉ କଣ କରୁଛନ୍ତି?
ଏଇଠି ବସିଛି ଆଉ।
ଆ ଖାଇସାରିଲଣି?
ହଁ ହଁ ରୋଷେଇ ସରିଲାଣିଏ ଛୁଆ ଏବେ ଆସିଲେ ଖାଇବ ଆଉ ସାଙ୍ଗ ହେଇକି ସମସ୍ତେ ଆଉ।
ଛ ଓ ହୋ ମୁଁ ଯିବେ ଆଉ କଉଦିନ ଗୋଟେ ଯିବେ ପାାଙ୍କା ହେଲେ ଯିବେ ଆଉ। ଟିକେ ବ୍ୟସ୍ତ ରହୁଛେ ତ ଯାଇନି ହଁ ଆର ଝିଅ
ରଜରେ ତ ଛୁ ଟି ଥିବ ରଜକୁ ଏଇତ ପୋଡ ପିଠା ହବ ଚକୁଳି ହବ। ଆଉ ରଜ ପାଇଁ ତ ଫେମସ୍ ଆଉ ରଜ ପାଇଁକା ଫେମସ କଣ ଚକୁଳି ପିଠା ମାଂସ ତରକାରୀ।
ଆଚ୍ଛା ମତେ ଟିକେ ପୋଡ ପିଠାର ଇଏ ଟା କହିଲେ? କେମିତି କଣ ହୁଏ ଫୋଡ ପିଠା?
ନାଇଁ ସୁଜିରେ କରିଲେ ହବ ଖାଲି ଚାଉଳ ଗୁଡ ହବ। ଆକୁ ବି କଲେ ହବ ତମେ କୋଉ ରେସିପି ଟା ଶୁଣିବାକୁ ଚାହୁଁଛ କହୁନ?
ହଁ ମତେ ଚାଉଳ ରେସିପି ଟା କୁହ?
ଚାଉଳକୁ ଦି ଘଣ୍ଟା ବତୁରେଇ ଦବ। ତାକୁ କୁଟି ଦବ ମାନେ ତାକୁ ଚୁନା କରିଦବ। ଚୁନା କରିଦେଇକି ତାକୁ ରଖିଲ ତାପରେ ଗୁଡ ଦେଇକିନା ପାଗ କରିବ। ଚୁନା ଦେଇକି ତା ଦେହରେ ନଡିଆ ଦବ ପାଣି ଦେଇଦବ ଫୁଟେଇଦବ ଫୁଟେଇ ଦେଇକିନା ପାଣି ଦବ ଗ୍ୟାସ ଗ୍ୟାସ ରେ ବସେଇବ ପାଣି ଦବ ଫୁଟେଇବ ତା ଦେହରେ ନଡିଆ ପକେଇବ। କାଜୁ ପକେଇବ ଖୀସମିସ ବି ପକେଇ ପାରିବ।
ମାନେ ତମ ଅନୁସାରେ ତମେ ଯେମିତି ହଁ ତମ ଅନୁସାରେ ତମେ ଯେମିତି କରିବ ସେ ଆଛା
ତା ଦେହରେ ଲୁଣ ଟିକେ ଦବ ମିଠା ଆନି ନିଜ ଇଏ ଅନୁସାରେ ମିଠାଟା ଦବ ମିଠା ଦେଇ ସାରିକିନା ତାପରେ ତାପରେ ସେ ଗୁଡ଼ ଯଦି ପ ପାଗିଗଲା ତାପରେ ଚ ପାଣି ଟିକେ ଫୁଟିଗଲା ତାପରେ ଚାଉଳ ପକେଇକି ତାକୁ ଜନ୍ତିଲ।
ଯନ୍ତିକି ତାପରେ ସେଠୁ
ମାନେ ଯନ୍ତି ଅ ଟିକେ ଟିକେ ଟିକେ ଆଉ ଜନ୍ତିବାର କିଛି ଇଏ ଅଛି ନା ଯେ ଯେମିତି ବି କରିକି କି ଯେ କେତେ ଟାଇମ୍ ଥିବ କଣ ଥିବ?
ହଁ ଟାଇମ୍ ଅଛି ଚୁନା ଟା ଟିକେ ହଁ ଟାଇମ୍ ଅଛି ଦଶ ପନ୍ଦର ଦଶ ମିଣ୍ଟି ଦଶ ମିଣ୍ଟି ରୁ ବାର ମିଣ୍ଟି ଭିତରେ ତାକୁ ଜନ୍ତିବ। ଜନ୍ତିି ସାରିଲା ପରେ ସେ ଟିକେ କା ଠୁଆ ଟିକେ ହଁ ତାକୁ ଆଣିକି ନା ରଖିଦେଲ ତା ଗୋଟେ ମାନେ ଅ କରେଇ ହଉ କଡେଇରେ ଯଦି ବସେଇବାକୁ ଚାହିଁବ କରେରେ ବସେଇ ପାରିବ ନହେଲେ ଯଦି ଡିସ୍ ଥିବ ଡିସ୍ ରେ ବି ବସେଇ ପାରିବ କଦଳୀ ପତ୍ର ଦେଇଦବ ତଳେ ଘିଅ ଦେଇଦବ କଦଳୀ ପତ୍ର ଦେଇଦେଲ ତାପରେ ଘିଅ ଆଉ ଟିକେ ଦେଇଦେଇକି ତାପରେ ସେ ଯୋଉ ଯନ୍ତଣୀ ଥିବ ତାକୁ ତା ଉପରେ ରଖିଦେଲ ରଖି ଦେଇକି ତାପରେ ଫୁଣି କଦଳୀପତ୍ର ଦବ। ଯନ୍ତ୍ ଉଁ ତାପରେ ନିଆଁ ବି ଥୋଇପାରିବ ତଳେ ବି ଅଳ୍ପ ଅଳ୍ପ ଧୀରେ ଧୀରେ ନିଆଁଟି ଜାଳିବ। ଏମିତିରେ ପନ୍ଦର ମିନିଟ୍ ଭିତରେ ନା ନା ଜଳା ବେଶୀ ଜୋରରେ ନିଆଁ ଜାଳିବନି ଅଳ୍ପ ଅଳ୍ପ ଧୀରେ ଧୀରେ ନିଆଁ ଜଳିବ ହଁ ଆଉ ଉପରେ କୋଇଲା ନିଆଁ ଉପରେ ଟିକେ ଦେଇଦବ।
କୋଇଲା ଯଦି ନଥିବ ଧର ଆମ ପ ଘରେ କୋଇଲାନି ଧର ଆମେ ଚୁଲିରେ ବି କରୁନେଇ ଗ୍ୟାସ୍ ରେ କରୁ ତ ଆମେ ପୁଣି କେମିତି କଣ ଉପରେ ତ କିଛି ଦେଇହବନି?
ଉପରେ କିଛି ନଦେଲେ ଉପରେ ଢାଙ୍କୁଣି ଦେଇଦବ।
ଆଚ୍ଛା ମାନେ ଗ୍ୟାସ୍ ରେ କଲେ ଢାଙ୍କୁଣି ଦିଆହବ।
ଢାଙ୍କୁଣୀ ଦିଆ ହବ।
ଆଉ ଯଦି ଚୁଲି ରେ କରିବ ସେ ଯୋଉ ଅଙ୍ଗାର ଅରିକ ଯାଆ ଘରେ ଥିବ ତାକୁ ତା ଉପରେ ନଦା ହବ। ଆଚ୍ଛା।
ମନ୍ଦା ହେଇକିନା ତାପରେ ହେଇଯିବ ସେ ଦ ପନ୍ଦର ମିନିଟ୍ ଭିତରେ ହେଇଯିବ ଆଉ।
ଦଶ ପନ୍ଦର ମିଣ୍ଟି ପାଇଁ ହେଇଯିବ ତାପରେ ପୁରା ଇଏ ବଜାର ଭଳିଆ ଯେମତି ପୋ ହଁ କୁହନ୍ତୁ?
ହଁ କୁହ।
ମୁଁ କହିଲି ବଜାର ଭଳିଆ ପୁରା ଯେମିତି ବ ବଜାରରୁ ଯେମିତି ମିଳୁଚି ପୁରା ସେମିତି ହବ? ଆଚ୍ଛା ନାଇଁ ମୁଁ ସେୟା କହୁଥିଲି ବେଳେ ବେଳେ କଣ ହୁଏ ନା ଜଣେ ଜଣେ କରନ୍ତି ମାନେ କଣ କହିଲେ ପୁରା ମୋଟା ମାନେ ମୋଟା ହେଇଯାଇଥାଏ। କୋଉଟା ମାନେ ଟାଣ ହେଇଯାଇଥାଏ ତ ସେଇଆ ଗୋଟେ ଜିନିଷ ମାନେ ଠିକ୍ ଠାକ୍ ମା ପ ରହିଲେ ତ ଇଏ ହବ ଠିକ୍ ଠାକ୍ ନାଇଁ କି?
ହଁ ଇଏ ହଉଚି ଯନ୍ତଣୀ ଉପରେ ସବୁ କାମ ଦକାର ଯନ୍ତଣୀ ଯଦି ଠିକ୍ ରହିଲା ତାପରେ ସେଟା ଠିକ୍ ରହିବ। ଯନ୍ତଣି ଟା ମାନେ ତମେ ଧର ଅଁ ଦି ଗ୍ଲାସ୍ ଚାଉଳ କଲ ର ତିନି ଗ୍ଲାସ୍ ପାଣି ଦବ।
ଆଚ୍ଛା ମାନେ ତାର ଗୋଟେ ମାପ ଅଛି ତାହାଲେ ନାଇଁ କି? ଆଚ୍ଛା।
ମାନେ ଅଢ଼େ ଅଧ କିଲେ ଚାଉଳରେ ଅଧ କିଲେ ଚାଉଳରେ ଏ ଅଁ ଆଡେଇସ
ଗୁଡ ଦରକାର, ମା
ହୁଁ।
ମିଠା ଟା ତାପରେ ସେଟା ଦେଲ ପାଣି ଯେତିକି ଆଣ ଅଛି ସେତିକି ପାଣି ତାର ଡବଲ ମାନେ ଡବଲ ତ ନୁହଁ ତାର ଗୋଟେ ରୁ ପୁଣି ଧର ଗୋଟେ ଗ୍ଲାସ ଚାଉଳରେ
ହଁ। ହଁ ବୁଝିଲି ବୁଝିଲି। ଏବେ ଆଉ ଯୋଉ ସୁଜି ପୋଡପିଠା ଟା ସେଇଟା ପୁଣି କେମିତି ହୁଏ?
ସୁଜି ପୋଡପିଠା ଟା ବହୁତ ସହଜ। ସୁଜି ପୋଡପିଠା ଟା ଅଧଘଣ୍ଟା ଭିତରେ ସବୁ ହେଇଯିବ।
ଅଧ ଘଣ୍ଟେ ମାନେ କେମତି କଣ କରିବା କୁ ପଡିବ ପୁଣି?
ସୁଜି ପୋଡ଼ପିଠା ଟା ତମେ ସୁଜିଟାକୁ ଗୋଳେଇଦେଲ ଗୋଳେଇଦେଇ ତା ଦେହରେ ତା ଦେହରେ ଗୋଳି ଦେଇକି ତା ଦେହରେ ଏ ନଡ଼ିଆ କାଜୁ, କିସମିସ୍ ଯାହା ତମର ପକେଇବା କଥା ପକେଇଲ। ଗୁଜୁରାତି ହେରିକା ପକେଇଲ। ତା ଦେହରେ ଟି କ୍ଷୀର ଯଦି ଟିକେ ଦେଇଦବ ଭଲ ଲାଗିବ। କ୍ଷୀର ଦିହରେ ଗୋଳେଇଦେଲ। ମାନେ ଗୋଟେ ଗ୍ଲାସ୍ କ୍ଷୀରରେ ଦି ଦି କପ୍ ସୁଜି। ବା ଗୋଟେ ଗ୍ଲାସ୍ କ୍ଷୀର ଦି ଗ୍ଲାସ୍ କ୍ଷୀର ଗୋଟେ ଗ୍ଲାସ୍ ସୁଜି। ମାନେ କ୍ଷୀରର ପରିମାଣ ଟା ଟିକେ ଅଧିକା ରହିବ। ତାକୁ ଗୋଳେଇ ଦେଇକି ଦଶ୍ ହଁ, ତାକୁ ଗୋଳେଇ ଦେଇକି ଦଶ ମିନିଟ୍ ଯେ ରଖିଦବ। ଚିନି ପକେଇଦେଲ। ଚିନି ସବୁ ଫ୍ରୁ ପ୍ରୁଡେଜ୍ ଯାହା ପକେଇବା କଥା ତମେ ପକେଇଦେଲ। ଯାହା ତମୁକୁ ମାନେ ଯୋଉଟା ସୁବିଧା ତମକୁ ଭଲ ଅଛି।
ଆଚ୍ଛା।
ପକେଇଦେଇକି ଗୁଜୁରାତି ଟିକେ ପକେଇଦେଲ, ତାକୁ ଘାଣ୍ଟିକି ଟିକେ ଇନୋ ଯଦି ଅଛି ଇନୋ ପ ପକେଇବ ନହେଲେ ଘରେ ଯଦି
ମାନେ ଇନୋ ଟା କଣ ପାଇଁ ପଡିବ? ମୁଁ କହିବା କଥା ଇନୋ କି ଖାଇବାସୋଡ଼ା କାହିଁକି ପଡିବ?
ସେଟା ଶୀଘ୍ର ଆମେ କରିବା ଦରକାର ନା। ଆମର ଶୀଘ୍ର ଦରକାର ଅଛି ନା।
ଆଚ୍ଛା ଶୀଘ୍ର କରିବାର ଥିଲେ ହଁ। ନାଇଁ ଯଦି ଆ ମୁଁ କହିବା କଥା ଖାଇବାସୋଡା କି ଇନୋ ଆମେ ପକଉଚେ ତାହେଲେ ସେଇଟା ଶୀଘ୍ର ହେଇଯିବ।
ଶୀଘ୍ର ହେଇଯିବ। ଆଉ ସେଟା କଣ ପକେଇବା ଦ୍ଵାରା କଣ କି ପିଲା ପିଠା ଟା ବହୁତ ସ୍ମୁଥ ହୁଏ, ଆଉ ପିଠାଟା ଶୀଘ୍ର ଫୁଲିଯାଏ।
ଆଚ୍ଛା। ଯଦି ମୋ କହିବା ହଁ ମୋ କହିବା କଥା ଯଦି ଆମେ ଖାଇବା ସୋଡା କି ଯୋଉ ଇନୋ ପକଉଚେ ତ ତା ପାଇଁ କିଛି ପୋଡ଼ପିଠାରେ ତା ଟେଷ୍ଟ ଅଲଗା ଆସିବ କି?
ନାଇଁ କିଛି ଅଲଗା ଆସିବନି।
ଆଚ୍ଛା। ଆଉ ଆ ଏଥର ତ ଆଇଁଷ ବାରିରେ ପଡୁଚି ନା ଆଇଁଷ ହେରିକାକୁ ତ ହଉ ନା ନିଶ୍ଚୟେ।
ହଁ ଆଇଁଷ ତ ଆଇଁଷ ତ ହବ। ରବିବାରେ ପଡୁଚି ଫାଷ୍ଟ ରଜ ରବିବାର ପଡୁଚି। ଆଉ ମଟନ୍ ତ କେହି ଖାଇବାକୁ ଘରେ ଭଲ ପାଆନ୍ତିନି, ସେ ଚିକେନ୍ ଫିକେନ୍ କଣ କରିବେ ଆଉ।
ଆଚ୍ଛା। ଚିକେନ୍ ହବ ନାଇଁ କି। ଚିକେନ୍ ଚକୁଳି ପିଠା ଆଉ ଆଉ ମାନେ ଏଇ ଛୁଆ ହେରିକାଙ୍କ ପାଇଁ ଡ୍ରେସ୍
ହଁ ହଁ ହେଇଚି ଆଉ।
ଅଳ୍ପ ବହୁତି କିନା ହେଇଚି ଆଉ। ନାଇଁ ସେମତି ନାଇଁ। ଅଳ୍ପ ବହୁତ ହେଇଚି ଆଉ। ଯେତିକି ଏଇ ଆମର ବଜାରରୁୁ ଆଣିଲେ କଟକ ରୁ।
ଆଚ୍ଛା। ଆଚ୍ଛା ଆଚ୍ଛା। ଯୋଉ ବିଶାଲ୍ ନାଇଁ କି। ଏବେ ଭଲ ଡ୍ରେ ସ ହେରିକା କୋଉଠୁ ଲିଅ?
ଡ୍ରେସ ହେରିକା ତ ବିଶାଲରେ ଅଛି, ଆଉ ବିଶାଲରେ ଅଛି।
ଆଛା।
ଆଉ ଚୌଧୁରୀ ବଜାରରେ ଅଛି, ଦୋଳ ମୁଣ୍ଡେଇରେ।
ବିଶାଲରେ ସବୁ ମିଳୁଛି, ମାନେ ଝିଅ ପିଲାଙ୍କର? ପୋପଲାଙ୍କ ଶାଢୀ, ସବୁ ନା ହଁ।
ଶାଢୀ ନାଇଁ, ଶାଢୀ ନାଇଁ। ଖାଲି ଝିଅ ପୁଅ ମାନଙ୍କର ଖାଲି ଡ୍ରେସ୍ ମିଳୁଛି ଆଉ।
ଆଛା।
ବାସନ କୁସନ୍ ମିଳୁଛି।
ଓ ସେଇଟା ବି ତା ଧରେ ମାନେ ଆଡ କରିଦେଇଛନ୍ତି ଆଉ, ବେପାର ପାଇଁ ତ ନୁହଁ।
ଗୋରସରୀ ଗୋରସରୀ ଜିନିଷ ବି ମିଳୁଛି।
ଆଛା, ମାନେ ଆପଣଙ୍କ କହିବା କଥା ଯେ ବିଶାଲ ରେ ମାନେ ଗୋଟାଏ ଇଏରେ କମ୍ପ୍ଲେକ୍ସ ଭିତରେ ଆପଣଙ୍କୁ ଖାଇବା ବି ମିଳି ଯାଉଛି, ଘର ଘରଣା ଜିନିଷ ବି ମିଳି ଯାଉଛି ଡ୍ରେସ୍ ହରିକା ବି ମିଳିଯାଉଛି ଏଇଆ ତ, ମାନେ ଯେମତି ଲୋକ ହଇରାଣ ନହବା ପାଇଁ ଆଉ ନାଇଁ କି, ଗୋଟେ ଜାଗାରେ ସବୁ
କୋ ଆସିଲା ତାର ସବୁ ଜିନିଷ ଦରକାର ଯୋଉ ଯୋଉ ଜିନିଷ ସେ ସେ ଜିନିଷ ସେ ନେଇକି ନେଇକି ଯାଇପାରିବ।
ମାନେ ଗୋଟେ ଜାଗାରୁ ନେଇଯିବ ସିଏ ବି ମାନେ ତାକୁ ବି ଏତେ କଷ୍ଟ କରିବାକୁ ପଡିବନି, ଇଏ ବି କଣ ଭେରାଇଟି ମେଣ୍ଟେନ କରୁଛି, ଆର୍ ବି ଭଲ ବେପାର ହବ ଆଉ।
ହଁ।
ଆଚ୍ଛା, ଆଉ ଆପଣଙ୍କ ଦେହ ହେରୀକା ଭଲ ଅଛି?
ହଁ ହଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି, ଏଇ ବୋଉଙ୍କ ଦେହ ଟିକେ ଭଲ ରହୁନି। ନାଇଁ ବୋଉଙ୍କ ଦେହ ଟିକେ ଭଲ ରହୁନି ଆଉ, ସେ ତ ଏକରେ ରୋଗୀଣା ଲୋକ ଆଉ, ତାଙ୍କର ତ ଖାଲି ମେଡିସିନ ସିନ ଖାଇ ଖାଇ ସେ ତାଙ୍କ ଇଏ ହଉଛି ଆଉ କଣ ସେ
ଆଉ କଣ କରିବା ଏମତି ତ ତାଙ୍କ ଦେହ ବି ଆଗରୁ ଖରାପ ହେଇଥିଲା ନା।
ହଁ। ତାଙ୍କ ଦେହ ବି ଖରାପ ନା ସେ ସେଥିପାଇଁ ଆଉ କଣ। ଆଉ ରଜରେ କୁଆଡେ ବୁଲାବୁଲି କରିବାକୁ ଯାଇ
ରଜରେ କୋଉଆଡେ ବି ତ ଯିବାର୍ ନାହିଁ, ଛୁଆଙ୍କ ଇଏ ନେଇକି କୁଆଡେ ବି ଯିବ ନାହିଁ ଯାଇ ଯାଇ ସେ ଘରକୁ ଟିକେ ଯାଏ। ଯାହା ବି ହେଲେ ଝିଅ ମାନ ବାପ ଘରୁ ଟିକେ ଯିବା ପାଇଁ ବହୁତ ଭଲ ପାଆନ୍ତି, ମୁଁ ବି ସେମିତି ଭଲ
ହଁ, ହଁ ଯେତେ ଯାହା କାମ ଥିଲେ, ଟିକେ ଘର ଆଡେ ବୁଲି ଆସ ଶିଲେ ମନ ହାଲକା ହେଇଯିବ, ନାଇ କି, ଟେନସନ ତାପରେ ମଣିଷ ଜୀବନ ତ ଆଜି କି ଅଛି କାଲି କି ନାଇଁ। ତ ଟିକେ କେମିତି ଆ କୋଉ ବାଟେ ଯଦି ମୁଁ ଗୋଟେ ଲୋକ ଖୁସି ହେଇଯାଉଚି କଣ ଯିବା ଅସୁବିଧା କଣ ରହୁଛି, ନାଇଁ କି?
ହଁ, ସେତିକି ତ ଦରକାର ଛୁଆ ଆଉ କଣ ଦରକାରେ।
ପୁଣିଏଇ ସ୍କୁଲ। ସ୍କୁଲ କଲେଜ ପୁଣି ଖୋଲିଗଲେ, ହଁ ସ୍କୁଲ କଲେଜ ପୁଣି ଖୋଲିଗଲେ ଯେଝା ଯେଝା କାମ
ଅଠର ଅଠର ଉଣେଇଶ ତାରିଖ ଆଡକୁ ଛୁଆଙ୍କର ସ୍କୁଲ ଖୋଲିଯିବ ଆଉ କୁଆଡେ ବି ଯାଇହବ ଏଇନା ଆସି ହବନି।
ହଁ। ସେଇଆ ଆଉ ସମସ୍ତଙ୍କର ଅସୁବିଧା ସେଇଆ କୋଉଠି ଟିକେ ଛୁଟି ହେଲା କିଏ କୋଉଠି ଯଦି କାମ ଅଛି ଏବେ ଛୁଆଙ୍କୁ ଅନେଇକି କାମ କରିବାକୁ ପଡୁଛି। ତାଙ୍କ ସୁବିଧା ସୁଯୋଗ କୁ ଦେଖିବାକୁ ପଡୁଛି।
ଛୁଆଙ୍କୁ ତ ନେଇକି ମା କାମ କରିବାକୁ ପଡିବ ନା ଛୁଆ ହିଁ ଆଗ ନା ଆମ ଭବିଷ୍ ଷ୍ୟତ ଯେହେତୁ ଛୁଆ ଛୁଆଙ୍କୁ ହିଁ ନେଇକି ପଡିଆ କରିବାକୁ ପଡ଼ିବ।
ଆଛା ଆଉ ଆଉ ସବୁ ଭଲ?
ହଁ ଆଉ ସବୁ ଭଲ ଅଛି ଠାକୁରଙ୍କ ଦୟରୁ
ଆଚ୍ଛା। ହ ହଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ମୁଁ ଟିକେ ଫାଙ୍କା ହେଇକି ଆପଣଙ୍କୁ କଲ୍ କରୁ ଛି ମୁଁ ରଖୁଛି ଆଜ୍ଞା।
ଆଜ୍ଞା।